ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ, ହଁ
କଣ କରୁଛୁ?
ଏଇ ବସିଥିଲି ଆଉ।
ଉଁ ହୁଁ, ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ସମସ୍ତେ ଭଲ ଅଛନ୍ତି। ତମ ସିଆଡେ ଗରମ ହଉଛି ନା?
ହଁ, ଏବେ ଗରମ ଲାଗୁଛି ଖରା ହଉଛି, କିନ୍ତୁ ଚାରିଟା ବେଳେ ଠିକ ବର୍ଷା ଆସୁଛି।
ହେଲା ବେଳକୁ ଜୋରେ ପବନ ହେଇକି ପୁରା ବର୍ଷା ବର୍ଷା ଗାଳୁଛି। ସିଜିନ୍ ଚେଞ୍ଜ ହେଉଛି।
ହଁ, ଠିକ୍ ବୁଲିବା ଟାଇମ ରେ ହିଁ ଏଇ ଅବସ୍ଥା ହଉଛି। ହଁ
ତାପରେ ଏବେ ରଜ ତ ହବ, ରଜରେ ଟିକେ ଟିକେ ହବ।
ହଁ ରଜରେ ତ ହବ। ସବୁଦିନ ତ ରଜରେ ହୁଏ। ତିନି ଦିନି ସାରା ସବୁ ରଜରେ ହବ। ଏବେ ମାନେ ଖରା ଖରା ବେଳେ ଠିକ ଠାରେ ଥିବ ହେଲା ଖରା ହଉଥିବ। ହଁ, ତୁ ଭାବିବୁ କି ଖରା ହଉ ନା ଏମତି ଭାବିବୁ ଖରା ହଉଛି। ହଁ, ଆମେ ଯିବା ସନ୍ଧ୍ୟା ବେଳେ ଟିକେ ବୁଲି ଆସିବା। ତୁ କିଛି ଭାବିଥିବୁ ତ ସନ୍ଧ୍ୟାବେଳେ ଠି
ବର୍ଷା ହବ। ହଁ ପା, ଏବେ ସବୁ ଦେହ ବି ଖରାପ ହବ ସମସ୍ତଙ୍କର।
ହୁଁ ହୁଁ, ସିଜିନ୍ ଚେଞ୍ଜ ହଉଛି ନା ସମସ୍ତଙ୍କ ଦେହ ଖରାପ ହବ।
ସବୁ ଆଗୁତୁରା ଥଣ୍ଡା ଫଣ୍ଡା ମେଡିସିନ୍ ନେଇଯାଇଥିବ।
ହଁ, ଏକ୍ଟୁଆଲୀ ରଖିଥିବା କଥା।
ହୁଁ, ସେୟା ପା।
ଘରୁ ଆମେ ନା ଏବେ ବି ଆମେ ଘରୁ ଯିବା ହଷ୍ଟେଲ କୁ। ହଷ୍ଟେଲ କୁ ଗଲେ ସା ଯା ହେଲେ ବି ଏଠି ରହିଯାଇଛି ନା ଦେଢ ମାସ ରହି ହଁ ପାଣି ଚେଞ୍ଜ ହେଇଛି, ଥଣ୍ଡା ଜର ହେଇଯିବ।
ହେଇଯିବ। ହଁ, ଆମ୍ବ ଖାଇଲଣି?
ହଁ ଆମ୍ବ ଖାଇଲଣି ଏଇ ଖରା ଦିନେ ତ ଆମ୍ବ ପଣସ ସବୁ ପାଚେ। ଆମ୍ବ ଆମର ଗୋଟେ ଆମ ଆମର ଗୋଟେ ଗଛ ଥିଲା ହେଲା ଆମ୍ବ ଗଛ ଥିଲା ହେଲା। ବହୁତ ମିଠା ସେଇ ଆମ୍ବଟା ହେଲା ମାନେ ଯୋଉ ଦୋକାନରେ ଯୋଉ ଟାଇପର ଆମ୍ବ ମିଳେନି ମିଠା ମିଠା। ହ୍ୟାଲୋ।
ହଁ।
ହ ହଁ ମିଳେନି ଆମର ସେଇଭଳିଆ ଗୋଟେ ଗଛ ଥିଲା ହେଲା ସେଇ ଗଛଟା କଣ କହିଲୁ? ବର୍ଷେ ଆସିବ ଆଉ ବର୍ଷେ ଆସିବନି ମାନେ ଗୋଟେ ବର୍ଷ ଛାଡିକି ସେ ଆସେ ଆମ୍ବ। ଏଥର ଆସିନି ଆରଥର ଆସିଥିଲା ମୁଁ ଯେବେ ଘରେ ଥିଲି ହେଲା ଆସିଥିଲା ଆଉ ଏଥର ଆସିନି।
ଓ ହୋ।
ଯାଇକି ଆର ବର୍ଷ ପୁଣି ଆସିବ ଗଛଟାକୁ ଛୋଟ ଛୋଟ ଅଛି ହେଲା ସେ ବଡ ବି ନୁହେ ଗଛ ଛୋଟ ଅଛି ମୁଁ ସବୁ ଚଢିକି ସବୁ ନେଇ ଆସେ।
ହଁ ଏବେ ଏଇ ସବୁ ଆମ୍ବ ଏବେ ବର୍ଷା ହବ ପବନ ହବ ସବୁ ଆମ୍ବ ଝଡିଯିବ ଆମ୍ବ
ହଁ। ହଁ ଏଇ ରଜ ପରେ ତ ଆମ୍ବ ସରିଲା କାହିଁକିନା ଯେତିକି ସବୁ ଆମ୍ବ ଥିବ ବର୍ଷା ପବନ ହବ ସବୁ ଝରିଯିବ।
ସବୁ ଝଡିଯିବ। ଯା ହଉ କିଣା ଆମ୍ବ ଖାଇବେ ଆଉ
କଣ ଭଲ ଲାଗୁଛି ସେ ଯୋଉ କାର୍ଭାଇଟି ଦେଇକି ର
ହଁ କାର୍ଭାଇଟି ଦେଇ ଗଞ୍ଜେଇ ଦଉଛନ୍ତି ତାକୁ ଧରିକି ସେ ପୁରା ହେଇଯାଉଛି।
ହଁ ସେ କଞ୍ଚା ଆମ୍ବ ହଁ ବା କଞ୍ଚା ଆମ୍ବର କାର୍ଭେଇଟ ଦେଇଦଉ ଜବରଦସ୍ତି ପଚଉଛନ୍ତି।
ଦେଖିବ ଗୋଟେ ଗୋଟେ ହଳଦିଆ ଦେଖିବ କିନ୍ତୁ ତା ଭିତରେ କିନ୍ତୁ ଧଳା ଧଳାଣା ଥିବ।
ହୁଁ ପୁରା ମାନେ କେମିତି ଦେଖା ହାଉଥିବ ବାହା ଭିତରଟା କେମିତି ପୁରା ଧଳା ଦେଖା ହାଉଥିବ କିଛି ହେଇନଥିବ। ଆମେ ସ ଦୋକାନରୁୁ ଆଣି ଆସୁଛନ୍ତି କିନ୍ତୁ ମାନେ ବେକାର ସବୁବେଳେ
ସେ ଗଛ ପକା ଆମ ଟେ ଭଲ ଲାଗେ ଜୋଣ ଗଛରୁ ପ
ହଁ ହଁ ଗଛରୁ ଯୋଉଟା ପଡିଥିବ ସାଙ୍ଗେ ସାଙ୍ଗେ ଆଣିକି ଖାଇବୁ? ସେଇଟା ଭଲ ଲାଗେ। ଆମର ଗୋଟେ ମିଠା ଗଛ ଆମ୍ବ ଅଛି ମାନେ କଣ କର କଞ୍ଚା ବେଳେ ମିଠା।
ମିଠା ଲାଗେ ଓହୋ ଏଇଟା ବଢିଆ ଲାଗିବ।
ସେଟା ବଢିଆ ଲାଗେନି ସେ ଆମ୍ୱ ଆଗରୁ ବଡ ବଡ ସାଇଜ ହଉଥିଲା ଏବେ ଛୋ ଛୋଟ ଛୋଟ କଣ ହଉଛି କଣ ପାଇଁ କେଜାଣି ଧୀରେ ଧୀରେ ମାନେ ବୁଢା ହେଇଗଲାଣି ଗଛଟା ନା କଣ? ସେଥିପାଇଁ ଆଉ ହଉନି ଏତେ ଓ ବୁଢ଼ା ଲୋ ମୁଁ ଜାଣି ସେଟା ଆଉ ଛୋ ଛୋଟ କାଇଁ ହଉଛି ତାହାଲେ।
ସେ ବେଳେ ବେଳେ ଏମିତି ହେଇଯାଏ ମାନେ ଦେଖ ଥରେ ଥରେ ହେଇଥିବ ବଡ ବଡ ଆଉ ଥରେ ଥରେ ମୂଳରୁ ହେଇନଥିବ ଗୋଟ ଗୋଟ ଦି ଚାରିଟା ଆମ୍ବ
ହଁ ହଁ ହଁ ସେମିତି ହୁଏ ହଁ ସେମିତି ହୁଏ। ଏୟା ବଡ କିନ୍ତୁ ମାନେ କଞ୍ଚା ମାନେ କଞ୍ଚାରୁ ହିଁ ମିଠା ସେ ଛୋଟ ବେଳ ହୁ ମିଠା। ଇଏ ପାଚେନିତ କେବେ ଇଏ କଞ୍ଚାରୁ ଝଡି ପଡେ।
ଓ ହୋ।
ହଁ। ଆଉ
ତ
କଣ ଦେହ ତୋର ଭଲ ଅଛି ନା ନାଇଁ?
ହଁ ହଁ ଭଲ ଅଛି ସେମିତି ଆଉ
ହୁଁ ଆଉ ରାଉରୀକେଲା ତୁ ଯାଇନୁ?
ନାଇଁ ଯାଇଥାନ୍ତୁ ଯେ ଯାଇନୁ ଆଉ ଦଶହରା ବେଳକୁ ଯିବୁ? ଏଥର ଯୋଉ ଖରାପି ହଉଥିଲା ଯୋଉ ରେଟ୍ ରେ ସେଠି ତ ପୁରା ପାହାଡିଆ ଏଇଲାକା ପୁରା ମରିଯିବ ସଢି
ହଁ ରାଉଲ୍ ମାନେ କଣ କହିଲୁ ରାଉଲ୍ କେଲାରେ ଯୋଉ ସେପଟ ଜାଗା ବହୁତ୍ ସୁନ୍ଦର ସୁନ୍ଦର ଜାଗା ଅଛି।
ହଁ ହଁ ବଢିଆ ବଢିଆ।
ହୁଁ ହୁଁ। ଆଉ
? ଆଉ କେତେ କଥା କଣ ମନେ ପକେଇବ
ହଁ କଣ କହିଲୁ ଆଉ ହଉଛି ହଁ ଗୋଟେ ମାନେ ତୀର୍ଥଲ ଗୋଟେ ତୀର୍ଥ ସ୍ଥାନ କୋଉଠି ଗୋଟେ ମାନେ ଯିବା ପାଇଁ ମତେ ବହୁତ ଇଚ୍ଛା ହଉଛି ଏବେ?
କୋଉଠି?
କୋଉ କୋଉ ମନ୍ଦିର ଯିବା ପାଇଁ ଇଚ୍ଛା ହଉଚି ନହେଲେ କୋଉଠି ଗୋଟେ ବୁଲିବା ପାଇଁ ଯିବା ପାଇଁ ଇଚ୍ଛା ହଉଛି ମାନେ ମୁଁ କୁଆଡେ ବି ଯାଇନି ଛୁଟି ରେ ହତରେ
ଖରା ବି ଯୋଉ ହଉଚି କୁଆଡେ ଯିବୁ ମରିଯିବୁ।
ଯିବୁ ଏଇ ଖରାରେ ଖରା ଯିବା ପାଇଁ ଇଚ୍ଛା ହଉନି ଖରା ତଉ ଯିବୁ ମାନେ ଅଂଶୁଘାତ ହେଇଯିବ ହୁଁ ହୁଁ ହୁଁ। କୁଆଡେ ବୁଲିବା ପାଇଁ ଯିବା ବୋଲି ଭାବ ଯାଇ ହଉନି କୁଆଡେ ଯିବି ଦେଖିଆ ମୁଁ ଭାବୁଥିଲି ଯିବି ବୋଲି କଁ କହିଲୁ ରଜ ସଂକ୍ରାନ୍ତି ରଜ ସଂକ୍ରାନ୍ତି ଦିନ ମୁଁ ଭାବୁଥିଲି ଯିବି ଘଟଗାଁ ଯିବି। ମା ତାରିଣୀଙ୍କ ପାଖକୁ ହଁ ଯିବି ବୋଲି ଭାବିଚି ଦେଖିଆ କଣ ହଉଚି ଖରା ବର୍ଷ ବର୍ଷା ଯଦି ନ ହୁଅନ୍ତା ହଁ ଟିକେ ଯାଆନ୍ତୁ ବୁଲିକି ପଳେଇ ଆସନ୍ତୁ। ନା ଯିବି ଏଇ ଯୋଉ କଁ କହିଲୁ ଭାଇ ସହିତ
ଓହୋ।
ଏ ଅପାଙ୍କ ପୁଅ ଆସିବ ସେ ବା ଦେଖିଆ ସେ କହୁଥିଲା ମତେ କି ଆଉ ଯଦି ଯିବୁ ମତେ କହିବୁ ମୁଁ କହିନି ହଁ ମୁଁ କହିବି ଯିବା ନହେଲେ ରଜ ସଂକ୍ରାନ୍ତିରେ ଟିକେ ମାନେ ସଂକ୍ରାନ୍ତିରେ ଟିକେ ତାରିଣୀ ମାଙ୍କ ପାଖକୁ ଗଲେ ଅ ଟିକେ ଭଲ ଲାଗେ ନା? ସେଇଥିପାଇଁ ଯିବା କଥା ଆଉ।
ହୁଁ
ହ୍ୟାଲୋ
ଆଉ
ଆଉ
ହୁଁ
କଣ କରିବା ଦେଖିବା ଏଇ ତିନି ଦିନି ତ ପଳେଇବ କହୁ କହୁ ତିନି ଦିନି ପଳେଇବ ରଜ ତାପରେ କୋଉ କୋଉ ଆମର ହଷ୍ଟେଲ୍ କଲେଜ ଖୋଲିଯିବ।
ସେଇଆ ବା ଆମେ ଯ ସରିବ ଷୋହଳ ରେ ସତର ରେ ଆମେ ଯିବାକୁ ପୁରା ବାଧ୍ୟ ନା କଣ? ସତରରେ ନଗଲେ ଯି ଅଠରରେ ବି ଯି ସକାଳୁ ଯିବ ଯିବ ନା କଣ କେଲେ ସଜଟା ବଜଟା
ଉଁ ସଜଡା ବଜଡା କରିକି ରହିଲା ବେଳକୁ ଭାରି କଷ୍ଟ ଯା ହଉ ଆମର ଏଇ ଭିତରେ ପକେଇ ନାହାନ୍ତି।
ତମର ଭଲ ହେଇଛି ଆମେ ସିନା କହୁଥିଲୁ ଆମ ପରୀକ୍ଷା ଟା ସରିନି ହେଇନି ହେଇନି ଭଲ ହେଇଛି ଘକୁ ପଳେଇବୁ ଆମର ଏକ୍ଟୁଆଲି ହେଇଯାଇଥିଲେ ବଢିଆ।
ଭଲ ହେଇଥାନ୍ତା ତମେ ଆଉ ଏଠେ ଟେନସନ ନେଇ ନଥାନ୍ତା କି ଆମ ଇନଟରନାଲ ହବ
ସେଟ ଆମର ଶାନ୍ତିରେ ସେମିଷ୍ଟର ପାଇଁ ଯାହା ଯେମିତି ପଢ଼ିଥା
ହଁ ଦି ଟା ଇଣ୍ଟରନାଲ ଦବ ତା ପନ୍ଦର ଦିନ ପରେ ତମର ପୁଣି ଏକ୍ସାଂମ କରିଦେବେ ସେମିଷ୍ଟର
ପନ୍ଦର ଦିନ ନୁହଁ ଦଶ ଦିନ ସିଡ୍ୟୁଲ୍ ଆସିଗଲାଣି ଆର ମାସ ଦଶରେ ସେମିଷ୍ଟାର
ଏହେ ଦଶ ଦିନ ମାନେ ତମ ସରିବ ଇଣ୍ଟରନାଲ କୋଉ ଦିନ ସରିବ
ଛ ରେ ଯାଇ
ହୁଁ ହୁଁ ମାନେ ଆମର ସରିବ ଏକ୍ଜାମ କୋଉ ଦିନ କହିଲୁ ଛଅ ରେ ସରିବ। ଜୁଲାଇ ଛଅ ରେ ସରିବ ତମ ଜୁଲାଇ ଦଶ ରୁ ଆରମ୍ଭ
ହଁ
ଆ
ହଁ
ହୁଁ
ହୁଁ
ହଁ ଭଲ
ଦଶ ରୁ ଆରମ୍ଭ ସେ ପଚିଶି ନା କେତେ ରେ ଗୋଟେ ଏମିତି ସରିବ ହଁ ଚାଲିଛି ତ ହଁ
ହଁ ପଢା ପଢି ଭଲ ସେ କରୁଥ। ଆଉ
ଏଇ ସବୁ କଥା ଆଉ ଖାଇସାଇ ଲଣି କଣ ବା କେତଟା ହେଇଛି କି ସାଢ଼େ ଗୋଟେ ସାଢେ ଗୋଟେ ହଁ ରେ
ଲେଟ୍ ହେଲାଣି ଖାଇଦବା କଥା ଖରା ବି ହଉଛି ଭୋକ ବି ଲାଗୁଛି ଖରା ହୁଁ ଟିକେ ରେଷ୍ଟ ନ ନେଲେ ଆଉ କଣ ଭଲ ଲାଗୁଛି?
ହୁଁ ସେଇ ଏବେ ମୁଁ ଏମିତି ଶୋଇଥିଲି ଶୋଇଥିଲ ଆଖି ଲାଗି ଯାଇଥିଲା ପାପାଲି ସେଇଠୁ ଫୋନ କଲା ମୁଁ କହିଲି କଣ ଫୋନ୍ କଲାଣି ମୋତେ କହିଲା ଆସେ କଥା ତ ଆମ କହିଲି ହଉ ହଉ ଠିକ ଅଛି ତାପରେ ଜଷ୍ଟ କାଟିଛି ତ ତମେ ମେସେଜ କଲ ହେଲେ ହଉ କଥା ହେଇଯିବା ଏକାଶ ତ ଆଉ
ଓ ହଁ ଏକାଥରେ ସରିବ ନା
ଏବେ ତମେ ଦି ଜଣ କଥା ହେଇଯିବ ଆଉ
ହଉ କଣ କରିବୁ ଆଉ କ ଏଇତ ଜୀବନ ଚାଲିଛି ଆଉ।
ହୁଁ
ଦୁଃଖେ ସୁଖେ ମଣିଷ ବଞ୍ଚିଛି।
ସେୟା
ସେଇଆ ଯାହା ହବ ଦେଖାଯିବ ଆଗକୁ ହଉନା କଣ ହଁ
ଏତେ ଦିନରେ ଦେଖି ଦେଖି ଆଇଛେ ଆଉ କିଛି ଦିନ ଦେଖିଦଖି ମରି ମାରି ଯୁ
ହଁ ଏ ହଁ ତ ସତ କଥା ନା ଏତେ ଦିନ ହେଲା ମୁ ଦେଖି ଦେଖି ଆସିଲିଣି ଆଉ କେତେ ଦିନ ଅଛି ଯେତେ ଦିନ ଥିବ ଆଉ ଆମେ କ ଜାଣିଛନ୍ତି ଆମେ କୋଉନ କଣ କରିବୁ ହବ ବୋଲି ଆମର
ସେଇଆ
ହୁଁ।
ହଁ।
ଆଉ କୁମାର ପୂର୍ଣ୍ଣିମା କଁ ପାଇଁ କରନ୍ତି ଜାଣିଚୁ ନା ନାଇଁ? ଜ କଉଥିପାଇକା କହିଲୁ ଟିକେ।
ସ୍ୱାମୀ ମାନଙ୍କ ପାଇଁ।
ହଁ କାହିଁ ଧୀରେ କହୁଚୁ?
ହୁଁ ହୁଁୁଁ
ହ
ସେଥିରେ କଣ ହୁଏ?
କୁମାର ପୂର୍ଣ୍ଣିମା କଲେ ଭଲ ବର ପାନ୍ତି। ଚାନ୍ଦ ପରିକା ସେ ଚାନ୍ଦକୁ ବନ୍ଦାନ୍ତି ନା କୁମାର ପୂର୍ଣ୍ଣିମା ଦିନ ଚାନ୍ଦଙ୍କୁ ବନ୍ଦାନ୍ତି ହେଲା ଚାନ୍ଦ ପରରିଆ ସୁନ୍ଦର ବରଟେ ପାଇବା ପାଇଁ କରନ୍ତି।
ଓହ ନ ଶ ଗୋଟେ କଥା ଚାନ୍ଦ ଭଳିଆ ସୁନ୍ଦର ବର ହେଲେ ଚାନ୍ଦରେ ତ ବହୁତ ସାରା କଳା ଦାଗ ଅଛି ଚଳିବ ତ? ସୁନ୍ଦର ବରରେ ବୋଝେ କଳା ଦାଗ ଥିଲେ?
କିଛି ଲାଭ ନାହିଁ ସେଥିରେ। ସୁନ୍ଦରତା କିଛି ଲାଭ କିଛି ଲାଭ ନାହିଁ ସୁନ୍ଦରତା। ଭଲ ମଣିଷ ଟେ ହବା ଦରକାର। ଖାଲି କୁହନ୍ତି ସିନା କି ଆଉ ଚାନ୍ଦ ପରି ସୁନ୍ଦର ସୁନ୍ଦର ହେଲେ କଣ ହବ ଚାନ୍ଦ ରେ ଯୋଉ ଏତେ କଳା ଜାଗା ଅଛି।
ସେଇଆ।
ତ ତାପକ୍ଷେ ଭଲଣିଷଟ ହେଇଥାଉ ସେ ଯାହା ବି ହେଇଥାଉ।
ବା ସେ କଳା ହଉ ଗୋରା ହଉ ଯାହା ହଉ।
ହଁ ଭଲ ମଣିଷ ଟେ ହେଇଥିଲେ ସେ ଜୀବନ ସାରା ଖୁସିରେ ରଖିବ।
ଆମେ ଖୋଜୁଥିବା ସୁନ୍ଦର ଦେଖ
ସୁନ୍ଦର ଦେଖିଲା ବେଳେ ଭିତରୁ ଫମ୍ପା।
ଆଉ ଯଦି ସେ କିଛି କ ମଦ ପିଉଥିବ କି କଣ କରୁଥିବ ତାପରେ? ଡେଲି ହଇରାଣ ଆମେ ଡେଲି କାନ୍ଦି କାନ୍ଦି ମରିବ ଦିନ ଯିବ ଆମର।
ମାଡା ଖାଇ ଖାଇ ମୁରିବ।
ହଁଁ ଆଉ ସତ କଥା ନା ନାଇ ତୁ କହିଲୁ?
ହଁ ସରୁନି।
ମତେ ଗରମ ହେଲାଣି ମୁଁ ଗାଧେଇନେଇଁ ବି। ହଉ ହଉ ହଉ ହଉ ହଁ ହଁ ଠିକ ଅଛି ରଖୁଚି।
ହଉ ତାଲେ ଜା ଗାଧେଇକି ଆ।
ହଉ ହଉ ଠିକ ଅଛି।
ହଉ।
ହୁଁ।